ହଁ ହଁ
ହଁ।
ହ୍ୟାଲୋ।
କଣ କରୁଛ କଣ କରୁଛ?
ମୁଁ ଏଇ ପୁଅ ଟାକୁ ଧରିଛି ଆଉ ଆଉ ତମେ?
ମୁଁ ଏଇ ଘିଅ ଟିକେ ବସଉଛି। ଏଇ ଚୁଲି ଟା ଜଷ୍ଟ ଲଗେଇନି ଏଇନା ନା ଗାଈ ନାହିଁ ଖୁର୍ଚି ରାଧନ୍ତି କି ହଁ। ଘିଅ ଟିକେ କରି ବସେଇମି କୁର୍ଚି ରାନ୍ଧିବି। ଏଇ ଯୋଉ ଲହଣୀ ସାତ ଆଠ ଦିନର ରଖିକି ସେଇଟା ମାରି ମରା ହଉଛି ଚୁଲିରେ।
ଏ ତ ସ୍ମେଲ ହୁଏ ବୋଧେ ସ୍ମେଲ ହୁଏ।
ନାଇଁ ନାଇଁ ବାହାରେ ଏରା ଘୋଡେଇ ଘୋଡାକି ରଖେନି ଟିକେ ସ୍ମେଲ ହୁଏ ପାଞ୍ଚ ଛଅ ଦିନ ନଗଦ କ୍ଷୀର ଘିଅଟା ସ୍ମେଲ୍ ହେବନି।
ଓହୋ।
ତାକୁ ଯୋଉ ଭୂଷଙ୍ଗ ପତ୍ର ପକେଇଲେ ସେ ଘିଅ ଟା ସ୍ମେଲ ହବନିଁ। ଯୋଉ ଘିଅ ଟା ମାରା ହବତାକୁ ଭୁସଙ୍ଗ ପତ୍ର ପକେଇଦବ ବର୍ଷ ସାରା ରହିବ।
ମାନେ କଥି ସେ ଯୋଉ ଘିଅ ଟା ଯୋଉ କଣ ନାଇଁ ଘିଅ ଟା ଯୋଉ ବନେଇ ସାରିବ ସେଇଥିରେ ଉଷଙ୍ଗ ପତ୍ର ପକେଇବ।
ଯେତବେଳେ କଟ ମଠ କି ଫୁଟିବ ଫୁ ଟିକେ ଯେତେବେଳେ ଇଏ ବାହାର କରିଦବ ସେତବେଳେ ଟିକେ ପକେଇଦବ ଯେ ଭୂଷଙ୍ଗ ପତ୍ର ବାସିବନି ସେ ଘିଅଟା ଭଲ ବାସ୍ନା ଆଉ ଆସିବ ଗୋଟେ।
ଓହୋ ତାହେଲେ ଏଟା ଜାଣିନଥିଲି।
ହୁଁ।
ଆଉ କଣ।
ଆଉ ପୁଅ ଦିହ ପା ଭଲ ଅଛି?
ହଁ ପୁଅ ଥବ ଜର ଫର ହେଇଥିଲା ଏଥର କମିଲାନି ଜର।
ହୁଁ ହୁଁ ଆଉ ବର୍ଷା।
ବର୍ଷା ତ ଲାଗି ରହିଛି କମୁନି ଏତେବେଳେ ଯାଏଁ ଆଉ।
ହୁଁ ଏଟା ଜଷ୍ଟ ଛାଡିଲାଏଇନା।
ଛାଡିଲା ନା ଇଆଡା ଟିକେ ଛାଡୁଚି ପୁଣି ପାଞ୍ଚ ଦଶ ମିନିଟ ଯାଇନି ପୁଣି ଛେଚୁଛି।
ହଁ ସବୁଆଡ ତ ସେମିତି ହଉଛି ସିଜିନ ଟା ସେଇ ଆଇନା ଆଉ
ହଁ ହଉ ଦେବ ରଥ ଆଉ ର ସେ
ଆଜି କଣ ରୋଷେଇ?
ହଁ ହଁ ହ୍ୟାଲୋ
ଆଜି କଣ ରୋଷେଇ ହେଇଥିଲା?
ଆଜି ହେଇଥିଲା ଭାତ ହେଇଥିଲା ଆଉ ଡାଲି ହେଇଥିଲା ମିିକ୍ସ ତରକାରୀ ହେଇଥିଲା ଗୋଟେ ଆଉ ସାଗ ଭଜା ହେଇଥିଲା ଆଉ ଗୋଟେ କଣ ହେଇଥିଲା ଛତୁ ତକାରି ଦେଇଥିଲା ଆଉ ଗୋଟେ ଛତୁକୁ ଭଜା ହେଇଥିଲା।
ହଁ ହ
ଛୁଇଁ ଆଳୁ ଭଜାକୁ ଚକଟା ଚକଟି ଆଉ ଆଜି ତ ସାଧା ଆଉ
ହଁ ହଁ ସାଧା ନିରାମୀଷ ଆଉ
ତାପରେ ହଁ ହଁ
ଆଉ ରାତି ପ୍ରୋଗ୍ରାମ କଣ ରଖିଛ?
ରାତିରେ ରୁଟି ରୁଟି କୁ କଣ ଡାଲମା କିମ୍ବା ଶନ୍ତୁଳାଉ ରାତିରେ ଏତେ ନାହିଁ ରାତିରେ ଗୋଟେ ପ୍ରକାର ହେଇଗଲେ କି କ୍ଷୀର ଥିଲେ ସବୁ ଜେ ଯାହାର ଖାଇ ଦେବେ ଆଉ କିଛି ହୁଏନି ଦିନରେ ମିନିମମ ଛଅ ସାତ ପ୍ରକାର ନ ହେଲେ ହଁ ଦିନ ରେ ଅଧିକ
ଭାତ ଯୋଗୁ ବେଶି ଆଇଟମ୍
ହଁ
ଆ ରୁଟି ପାଇଁ ବେଶୀ କମ ହଁ ରୁଟି ପାଇଁ ଟିକେ କମ ହୁଏ ଭଜା ହଉ କି ଡାଲମା ହଉ କି ଆଉ କଣ ଗୋଟେ ହଉ ତା ସାଙ୍ଗରେ ଖାଇଦବ ଉ କ୍ଷୀର ଫିର ଅଛି ଖାଇବ
କ୍ଷୀର ଟିକେ ଦେଦେ ହଁ
ହଁ
ଆଉ ଆଉ ରଥଯାତ୍ରା ହଉଛି ନା ତମ ଆଡେ
ଆମର ଗାଁ ରେ ହଉଛି ଏବେ ଗାଁରେ ରଥଯାତ୍ରା ଗାଁରେ ଟିକେ ବୁଲାବୁଲି କରି ମଜାମସ୍ତି ଟିକେ ହବ ଆଉ କୁଆଡେ ଯିବା ନା
ହଁ
ଏ ଗଳ ଚହଳରେ ଏତେ ଠେଲା ପେଲା ରେ ପୁରୀ ରଥଯାତ୍ରା ମହାପ୍ରଭୁଙ୍କ ଦର୍ଶନ କରିବା ଅସମ୍ଭବ ନୁହେଁ। ଯାଇପାରିବିନି ମୁଁ ମୋର ଏତେ ଆଉ ବଳ ନାହିଁ।
ଓହ ନା ରଥଯାତ୍ରା କେବେ ଯାଇଛ ପୁରୀ ଯାଇଛ ରଥଯାତ୍ରା କୁ
ମୁଁ ଵି ଗଲା ବର୍ଷ ନଭେମ୍ବର ଯାଇଥିଲି।
ଭିଡ ଥିବ
ଦି ଜଣଙ୍କ ଯାଇଥିଲୁ ସାଙ୍ଗ ହେଇକି
ମୁଁ ବାଜୁଛି ମୁଁ କହିଲି ଭିଡ ଥିଲା।
ହଁ ଭିଡ ମାନେ ଏମିତି ଡେରକେଟ କରିଛନ୍ତି ଯେ ସେଠି ମାନେ ଦିଟା ପାଣି ବୋତଲ ମୋର ସରିଗଲା
ଏତେ ରସ ମାନେ ଧଉଡିଯିବେ ଧଉଡିଯିବେ ମାନଙ୍କ ସା ଙ୍ଗେ ସାଙ୍ଗେ ଅଟକେଇଦବେ ସେଇଠୁ ଟିକେ ଯାଇନଥିବ ମାନେ ଧଉଡ଼ି ବେ ରସିକି ଚାଲି ଯାଉଥିଲେ ପୁଣି ସେଇଠି ଅଟକେଇ ଦେବେ ଏମିତି ହେଇ ହେଇକା ମୋ ସେଇ ଭିତରେ ପାଣି ବୋତଲ ଦୋଟେ ସରିଗଲା
ମାନେ ସକାଳ ଆମେ ପାଞ୍ଚୁଟାରେ ଠାକୁର ଦର୍ଶନ କରିବୁ ବାହାନୁ ସିରିଏଲ ପଡ଼ିବନୁ ଯେ ଆମକୁ ସାଢେତିନିଟା ନାଗେ।
ହଁ ଓହୋ। ଦର୍ଶନ କଲ ଲଗେଇବ। ଭାଗ୍ୟର କଥା ଦର୍ଶନ ଯାଇକି ଲୋକ ଫେରିକି ଆଉଚନ୍ତି।
ମୋର ତ ଦଶନ ମୁଁ ଭଲସେ ଦେଖି ପାଇଲିି ମତେ ଏଇ ଉପରକୁ ଟେକିଲାଠୁ ମୁଁ ଟିକେ ଦର୍ଶନ କରିକି ଆସିନି।
ଓହୋ। ଆଉ ଆ ଏବେ କେବେ ବୁଲି ଆସୁଛି ଇଏ। ଦେଇ କଣ ବୁଲି ଆସୁଛି।
ହଁ ଏବେ ତ ରଥଯାତ୍ରା ର ରଥଯାତ୍ରା ଏବେ ତ ପୁଣି ହେବ ପଡିବ ଏବେ ଆଉ ତମର ପ୍ରୋଗ୍ରାମ କୋଉଠି ର କିଛି ଯିବାକୁ ନା ସେ ଗାଁ ରେ
ହଁ। ହ୍ୟାଲୋ।
ହଁ।
ହୁଁ କୁହ କଅଁ କହିଲ?
ମୁଁ କଇନି ଗାଁରେ ରଥଯାତ୍ରା ନା ଆଉ କୁଆଡେ ବୁଲିଯିବାର ପ୍ରୋଗ୍ରାାମ ରଖିଛ?
ନାଇଁ ପୋଗ୍ରାମନାଇଁ ଏଇଠି ତ ରଥଯାତ୍ରା ବଢିଆ ହଉଛି ପୁରୀ ଭଳିଆ ହଉଛି ତ ଆଉ ସେଇଠିକି ଖାଲି ଯାଇକି ରଥପତ୍ର ଟା ଆଣିକି ବୁଲି ବୁଲେଇକି ଆସିବୁ ଆଉ। ଆଉ କୁ ଆଡେ ଯିବାର ନାଇ ପ୍ଲାନିଂ।
ହଁ ହଁ।
ଆଉ କଣ କ? ହ୍ୟାଲୋ।
ହଁ।
ଆଉ ତାହେଲେ ବର୍ଷା ତାହେଲେ ଟିକେ କମିିଛି ବୋଧେ ସିଆଡ଼େ।
ହଁ ଟିକେ ଏଇ ଯ ମାନେ ଅଧ ଏ ପାଞ୍ଚ ଦଶ ମିନିଟ୍ ହେଲା କମିଛି। ଏ ଗାଈ ଗୋରୁଆଇଲେ ତାଙ୍କ ପାଖରେ କୁ କୋଟାପାଳ ପକା ତାଙ୍କୁନାଗିକୁର୍ଚି ରାନ୍ଧେ ତାଙ୍କୁ ଖାଇବା ଟିକେ ଦେଇ ସାରିଲାଳୁ ତାମାନେେ ରୋଷେଇ ଆରମ୍ଭ କରିବ ଏେ ଗାସ କୁ ଚୁଲି ଦି ପଟା ଆମକୁ କରିଦେଲେ ଟିକେ ଶୀଘ୍ର ସରିବ। ଏଇ ଯୋଉ ସିଜିନ ଆଇଲା ପୋକ ଜୋକ ପଡିବାକୁ ଟିକେ ଡର ନାଗେ ଘୋଡେଇ ଘୋଡାଇ ସବୁ ଟିକେ କରିବାକୁ।
ହୁଁ ନାଇଁ ଘୋଡେଇ ଘୋଡେଇ ଯାହା ଖାଦ୍ୟ ରଖିବ ଘୋଡେଇ ଏବେ ଯୋଉ ମାଛି ହଉଛି ଡାଇରିଆ ବାହାରିଲାଣି।
ହଁ ବା ଏ ସିଜିନ ଟା ବା ଭଲ ନୁହେଁ। ଫୁଟା ପାଣି ଟିକେ ପିଇବ ଆଉ ଯଏ ଘୋଡ଼େଇ ଘୋଡ଼େଇ ସବୁ କରିବ ପୋକ ଯକୁ ପଡିବେ।
ହଁ ଗରମ ଗରମ ଖାଦ୍ୟ ଖାଇବ ଥଣ୍ଡା ଖା ତ ଖାଇବନି ତତଲା ତତଲା ଖାଦ୍ୟ
ଆମର ତ ସାଙ୍ଗେ ସାଙ୍ଗେ ରନ୍ଧା ହେବ ସାଙ୍ଗେ ସାଙ୍ଗେ ଖିଆ ହେବ।
ଭଲ ଏମିତି ଦେହ ପାଇଁ ଭଲ।
ହଁ ସହଜେ ମୋ ଦେିହ ଟା ଭଲ ରହୁନି ଆଉ ମୁଁ ଫୁଟା ପାଣି ରଖୁଛି ସମସ୍ତେ ପିଉଛନ୍ତି ଏଇ ସବୁ ଆଉ।
ତମକୁ ଆଉ କୋଉ ଋତୁ ଟା ଭଲ ଲାଗେ ବର୍ଷା କି ଖରା କି ଶୀତ?
ମାନେ ସବୁ ମତେ ସବୁ ଋତୁ ଟା ଭଲ ଲାଗେ କାହିଁକିନା ସବୁଋତୁ ଟାକୁ ମତେ ଅତିକକ୍ରମ କରିବାକୁ ପଡେ ସବୁ ସମୟ ଟାକୁ ତ ମୁଁ ନିଜେ ଇଏ କରିବାକୁ ପଡେ? ଆ ସବୁ ଋତୁ ମାନେ କୋଉ ଋତୁ ଟା କଣ ଭଲ ଲାଗେ ବୋଲି ମାନେ ନାହିଁ ସବୁ ଋତୁ ଟା ଭଲ ଲାଗେ।
ହ ହଁ।
ଆଉ ସବୁ ଋତୁ ତ କଟେଇବାକୁ ପଡିବ ନା।
ନିହାତି ସେ ସବୁ ଋତୁ ମତେ ଶୀତ କିନ୍ତୁ ଋତୁ ଟା ଭଲ ଲାଗେ ଶୀ ତ ଲାଗେ ଚିନ୍ଧୁ ଭଲ ଲାଗେ ସଫାସୁତୁରା ଥିବ ଇଏ ଥିବ ଭଲ ଲାଗେ। ଲୁଗାପଟା ଶୁଖେଇଆ ହ ଏଇତ ଖରା ଦିନ ଆଉ ବେଶୀ ଗରମ। ଛାଡ ପୁଣି ବର୍ଷା ଦିନ ଯେ ପାଚୁ ପାଚୁ କାଦୁଅ କୋତରା ଲାଗିବ ଅସନା ଲାଗିବ ପଦାକୁ ଗଲାବେଳକୁ। ହଁ ସେନ୍ତି ଆଉ।
ଆଉ କଣ ଆମେ ତ ଗାଁ ଗହଳିରେ ଚଳିଛୁ ଆଉ ସେଇଟା ଆଉ କହିନେ ହବ କି। ସବୁଟାକୁ ଚଳିବାକୁ ଆଜେଷ୍ଟେ କରିବାକୁ ପଡିବ ଆଉ।
ଓ କିନ୍ତୁ ଭଲ ଲାଗେ ଯେ ଗାଁ ଗାଉଁଳିରେ। ଆଗରୁ ଆମେ ମାନେ କେତେ ମଜା କରେ ଆଉ ଖଞ୍ଚା ଘର ଥିଲାବେଳେ।
ମାଟି ଘର ସେ ଝୋଟି ଫଟି ପଡିବା, ସେଇ ଯୋଉ ନିପା ପୋଛା ସେଇ ଯୋଉ ଇଏ ଖୁସି ମଜା ସବୁ ମୋର।
ସିଡିରୁୁ ପାଣି ପଡେ ଯେ ଯୋଉ ଆଟୁଆରୁ ସେଟି ଯୋଉ ବଡ ବଡ ଯୋଉ ତସଲା ଥାଏ। ନେଇକି ଦେଖେଇ ଦିଅନ୍ତେ।
ହଁ ଠପ୍ ଟପ୍ ପଡୁଥିବ ଏନେ ଚସରା ଗାଙ୍ଗୁଲା ସବୁ ପଡ୍
ଏପଟେ ଏ ଯୋଉ ପୁରୀ ଯାଏ ଏଇଟା କଣ ତ ଯୋଉ ଦୁଆର ତାକୁ ଆର ପଟୁ କେଞ୍ଚିଲେ ଆରପଟକୁ ଯାଇକି ପାଣିଯିବ ନହେଲେ ପୁରା ଫୁଲ୍ ହେଇଯାଇଥିବ।
ହଁ
ସେ ଜୀବନ ସେ ଲାଇଫ୍ ଆଉ ଆସିବନି।
ନା ନା ଆଉ କୋଉ ଜୀବନରେ ଆସିବନି। ଏ ଜେଜି
ହାଲୋ।
କିଛି ଖରାପ୍ ନୁହେଁ ମୋର ଯାହା ହେବ ଭଲ ହବ। କରୁଛି ତାଙ୍କ ସେବା ଆଉ ଛାଡିକି କରିବାକୁ ପଡୁଛି। ମୋର ତ ପ୍ରାୟ ଟାଇମ୍ ତାଙ୍କ ଟାଏରେ ପଳଉଛି।
ଗାଈଗୋରୁ ସେବା କରିବା ତାଠୁ ପୁଣ୍ୟ ଜିନିଷ ମାନେ ଗୋଟେ କୁହନ୍ତିନି ସ୍ଵର୍ଗରେ ଯାଇକି ବସିବ। ଆମ ମା- ଆଁ- ଆଁ ସିଏ ସବୁ ଛାଡିଦେବେ ତାଙ୍କର ମାନେ ଭଲ ଗାଈ ସେବା କରିବା। କୁକୁର ରଖିବା, ଶୁଆ ରଖିବା ମାନେ ସବୁ ଗଛ ଲଗେଇବା ତାଙ୍କର ଏଇରା ସବୁ ପସନ୍ଦ। ଆମ ଗାଈକିି ମାନେ ଯୁଆଡେ ଯୁଆଡେ ଯାଉଥିବ ତାକୁ ଖୋଜି ଖୋଜି ଆଣିବେ ଆଉ ତା ତାକୁ ନ ଖୁଏଇଲା ଯାଏଁ ଛାଡିବେନି। ଆ- ଆମର ବନ୍ଧା ଯାଏନି ଛଡା ହେଇଯିବ ଗାଈ କିନ୍ତୁ ତାର ଠିକ୍ ଟାଇମ୍ ଦିଟାରେ ଆସିକି ଖାଇକି ପୁଣି ଯିବ। ଗାଇ କାମ ବହୁତ୍ ଭଲ ତାଙ୍କ ଗୋବର ଗୋଟେଇବା ଇଏ କରିବା ତାଙ୍କୁ ସେବା କରିବା। ହାଲୋ। ଶୁଭୁଛି ମୋ କଥା ଶୁଭୁଛି? ହାଲୋ ତମେ କେତେଟା ଗାଈ ରଖିଛ? ହାଲୋ। ହଁ ମୁଁ କହିଲି ତମେ କେତେଟା ଗାଈ ରଖିଛ, ସେବା କରୁଛ ଗାଈର। ହଁ -ଅଁ। ହଁ ପା। ହଁ-ଅଁ। ହାଲୋ। ହଁ ଶୁବିଲା ମୋ କଥା ତମୁକୁ ଶୁଭିଲା ହାଲୋ ନେଟୱାର୍ ପ୍ରୋବ୍ଲେମ୍ ହଉଛି ନା ଯୋଉ ବର୍ଷା ଯୋଗୁ। ତ ସେଥିପାଇଁ ସେଥିପାଇଁ ଶୁଭୁନି କଥାଟା ଟିକେ ଆଉ। ଇଆଡେ ବର୍ଷା ହଉଛି ତ ନେଟୱାର୍କ ନାଇଁ ତ ସେଥିପାଇଁ କଥାଟା ଶୁଭୁନି ପୁରା। ହଉ। ହଉ ରଖୁଛି।